ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ କଥା ଶୁଭୁଚି ଆପଣଙ୍କର ମୋ କଥା ଶୁଭୁଚି?
ହଁ ହଁ ଶୁଭୁଛି। ନିଶ୍ଚୟ ଶୁଭୁଚି ଆପ- ଆପଣ ହୁଁ ହୁଁ ଆମେ ଭଲ ଅଛୁ।
ଅ ଆଉ ଆପଣଙ୍କ ଘରେ ସବୁ କେମିତି କଣ ଭଲ ଅଛି ଦେହ ସମସ୍ତଙ୍କର?
ହୁଁ ହୁଁ ସମସ୍ତେ ଭଲ ଅଛି।
ହଁ ହଁ ମୁଁ ବହୁତ ଭଲ ଅଛି। ହଁ ଆଉ କେମିତି କଣ ଚାଲିଚି ସବୁ? ଏବେ କିଛି ନାହିଁ ପଡୁଚି ଆଉ କଣ ଆପଣ ତ କଥା କ‌ଇନେ ଆପଣ କଲ କରି ଛନ୍ତି ମୁଁ କଥା ହେବି ଆଉ କଣ।
ଆଛା।
ହଁ ଆଉ ଆପଣଙ୍କ ଘରେ ସବୁ କେମିତି ଠିକ ଠାକ୍?
କଣ କହିଲେ?
ଆପଣଙ୍କ ଘରେ ସବୁ ଠିକ ଠାକ ଚାଲିଚି?
ଏମିତି ଠିକ ଠାକ ସବୁ ଚାଲିଚି। ଆଉ ଘରେ ଘରେ ଆପଣ କେମତି ଅଛନ୍ତି? ଘରେ ଆପଣଙ୍କର କିଏ ଅଛନ୍ତି?
ଆମ ଏକମାତ୍ର ବାପା ଏକମାତ୍ର ବୋଉ ଏକମାତ୍ର ଭୋଉଣୀ।
ନା ଏ କଣ? ବାପରେ ଜଟଲୋସି ବୋହୁତ୍ ହିଁ ୱାଓ। ସବୁ ଟାଇପ ରଖିଚନ୍ତି ନୁହଁ ପ୍ରାୟେରେ
ହଁ ହଁ ହଁ ହଁ ରେପଟେଲସ ନାଇଁ ମାମଲ୍ସ ଛୁଡ଼ା ଅଛି। ଅଛନ୍ତି କାହିଁକି ନା ନେଉଳ ରହିଲେ ଟିକେ ନାକୁ ଏଠି ସାପ ହାପ ବୁଲୁଚନ୍ତି ନା। ହଁ ତେଣୁ ଟିକେ ସୁରକ୍ଷା ପାଇଁ ଆମେ ରଖିଚୁ ଗୋଟେ ନେଉଳ ବିଲେଇ ଅଛି। ଛନ୍ତି କୁକୁର ଚାରିଟା ଅଛନ୍ତି ଅ ଏମତି ସବୁ ଅଛନ୍ତି ଏଠି। ସବୁ ହଁ ହଁ ଆପଣଙ୍କର ସେଠି କିଏ ଅଛନ୍ତି କି?
ସବୁ ଟାଇପ ର ସୁରକ୍ଷା ଆପଣ ଆ-ଆମ ପରିବାରରେ ଗୋଟେ କୁକୁର ଅଛି ଗୋଟେ ଭାଇ ଅଛି। ଆଉ ବାବା ମାମା ଅଛନ୍ତି। ସାନ ଭାଇ
ଅ ସାନ ଭାଇ ଆଁ ସେ କଣ ପଢାପଢ଼ି କରୁଚନ୍ତି ନା କାମ ଦେବ ଙ୍କ କରୁଚନ୍ତି?
ହଁ ସିଏ ମାଗଣା ନିଆଁ ଖାଉଚନ୍ତି।
ଓ ହୋ ହୋ ଚାଲୁ ଚାଲୁ। ସେଥିରେ ବି ଭବିଷ୍ୟତ ଅଛି ଯେ କରିପାଇଲେ ହେଲା ଆଉ।
ସେଥିରେ ଭବିଷ୍ୟତ ଯୋଉଟା ତା ପାଇଁ ଅନ୍ଧାର ଆଉ।
ହଁ ସେ ସେମିତି କହିଲେ କଣ ହବ। ସେଇଥିରୁ ପୁଣି ପିଲା କେତେ ବାହାର କରୁଚନ୍ତି କି ନାଇଁ।
ହୁଁ ହୁଁ ବୁଝିଲି ଉଁ ଏ ଚାଲୁ ସଂସ୍ଥା ଏତେ କଁ
ଯିଏ କରିପାରିଲ ଯିଏ ନାହିଁ ଆଉ ଆମେ କଣ କିଛି କହିପାରିବା। ହଁ ଆମେ କରିପାରୁନେ ଆଉ ସିଏ କରିଦେଇ ଯଦି ଦେଖେଇଦବ? ଆପଣଙ୍କୁ କେମିତି ଲାଗିବ କହିଲେ ନାଇଁ ଆପଣ କଁ ଆପଣ ଯେତ ତ ଖାଇବେ ନା ପଇସା ଯେମିତି ହେଲେ।
ଶୋଇଚି ସେଇ କଥା ସେଇ କଥା।
ହଁ ହଁ ଆପଣ କଣ ଖିଆ ପିଆ କଣ କରୁଥିଲେ ଏନା?
ହଁ ଖିଆ ପିଆ ସରିଚି ଭାତ ଡାଲି ମାଛ ଖରାବେଳେେ ଭାତ ଡାଲି
ଓହୋ ଆଉ ସକାଳେ ଜଳଖିଆ କଣ କରିଥିଲି?
ହୁଁ। ସକାଳେ ବିରିୟାନୀ।
ଓହୋ ଅ ଆବେ ଜାନ ଆରେ ହଁ ଶୁଣ ଶୁଣ ଆରେ ମୋର ଗୋଟେ ସାଙ୍ଗ ସୂର୍ଯ୍ୟ ପ୍ରକାଶ ପିଲି ହଁ ସେ ଗୋଟେ ଗୋଟେ ସୂର୍ଯ୍ୟ ପ୍ରକାଶ ନୁହଁ ତା ନା ଶିବା ପାତ୍ର ମୁଁ ଭୁଲ କହିଦେଲି ସିବା ପାତ୍ର ସେ ଆଜି ଯାଇଛି ଆମକୁ ବରମୁଣ୍ଡରେ ତା ସହିତ ଗୋଟେ ଆଶ୍ବସ ବୋଲି ଗୋଟେ ପିଲାଟେ ଦେଖା ହେଇଗଲା। ହଁ ହଁ ଆସୁ ଆସୁ ଦେଖା ହେଲା ସେ ଟିକେ ପଚାରିଲା ମୋ ପାଇଁ ଟିକେ କାମ ଦାମ ଗୋଟେ ବୁଝି ଦିଅ। ହଁ କାମ ଦାମ ବୁଝେଇବା ପାଇଁ କହିଛି ଆସୁତୋଷ ସେ ତାପାଇଁ ଗୋଟେ କାମ ହଉଚି ଏଇଠି ଆମର ସାଇବାବା ଏନ୍ଏଚ୍ ପାଖରେ। ହଁ ହଁ ହଁ। ଏନ୍ଏଚ୍ ପାଖରେ ଗୋଟେ କାମ ବୁଚି ଦୋକାନ ଠେ ରହିବ ଆ ଅଳିଆ ଫଳିଆ ଗୋଟା ଗୋଟି କରିବ ସକାଳୁ ଅଳିଆ ଗାଡି ଆସିଲେ ତାକୁ ଦବ ଆଉ ସେତିକି କାମ ଆଉ। ମାସକୁ ଦରମା ତାର ଲକ୍ଷେ ପଇଁଚାଳିଶ ହଜାର ହବ।
ରେ ବାପ ବଢଆ ଜିନିଷ ବଢିଆ ଅପର୍ଚୁନିଟି ସେଟା ଆଉ କି
ଆକ୍ଚୁଆଲି ସେ ଦୋକାନ ଟା ହଉଚି ଆମର ଅମ୍ବାନୀ ଭାଇଙ୍କର ତେଣୁ ସେଠି ଟିକେ ଅଳିଆ ଗୁଡା ବି ବହୁତ ଏକ୍ସପେନ୍ସିଭ୍ ଥାଏ। ସେଇଥିପାଇଁ ତା ଦରଙ୍ଗମା ଏତିକି ଅଛି ଦରମା।
ଆରେ ବାପରେ ଏକ୍ସପେନ୍ସିଭ୍ ନାଇଁ ସେ ଅଳିଆ ଭିତରୁ ହିଁ ପଇସା କମେଇ ଥାନ୍ତି ନୁହଁ?
ନାଇଁ ନାଇଁ ଆପଣ ଜାଣି ରଖନ୍ତୁ ସେଠି ଅଳିଆରେ ଲୋକମାନେ ରାଗିକି ଯୋଉ ମୋବାଇଲ ଗୁଡା ତା ଭିତରେ ବହୁତ କାମ ହୁଏ ରାଗି ମୋବାଇଲ ବେଳେ ଲୋକମାନେ ମୋବାଇଲ ଫୋବାଇଲ ଫୋପାଡିି ଦିଅନ୍ତି। ଆଉ ସେଠି ତ ବହୁତ ଧନୀ ଲୋକ ଆସନ୍ତି ସବୁ ଦାମିକଆ ମୋବାଇଲ। ଆପଣ ସେଠି ରଖି ବିି ପାରିବେ ପଛରେ ହଁ। ଆପଣଙ୍କ କାମ ହଉଚି ଏତିକି ହଁ। ଆପଣ ଯଦି କହିବେ ଇଚ୍ଛୁକ ଅଛନ୍ତି ଗୋଟେ ମୁଁ ଫର୍ମ ଟା ଗୋଟେ ଦେଇଦେବି ଆପଣଙ୍କୁ ସେଇଟା ଫିଲଅପ୍ କରି ମତେ ଦେଇଦେବେ।
ଠିକ ଅଛି ଆଚ୍ଛା ହଉ ଏଇ ଟପିକ୍ ରେ ପରେ କଥା ହବା ଏଇ ଟପିକ୍ କଥା କାଲି କଲେ କାଲି କଲେଜ ଯିବୁନିକି?
ହଁ କାଲି କଲେଜ ହଁ କାଲି କଲେଜ ଯାଉଚି।
ଆଛା କଲେଜରେ ଆଛା ଆଜି କଲେଜ କଣ ପଢା ହଉଚି?
ଆ କଣ ପଢାପଢି କିଛି ନାହିଁ।
ଆମର ଯେମିତି ଆମେ ଟିଚରକୁ ପାଠ ପଢିବା କଥା କହୁଛୁ ସେମାନେ ଆମକୁ ଟିକେ ଗାଳି କରିଦଉଛନ୍ତି। ଏବେ କଣ ଆସୁନ ଆଜି କଣ ଦତିିନି ହଜ ପଳେଇଆଛ ପାଠ କଣ ପଢିବ ତା ଘରୁ ଯାଅ।
ଆ ହଁ ହ।
ଆପଣ ଏଇନା କୋଉଠି ଅଛନ୍ତି କି କ କୋିକେ ଗହଳି ସୁଛି
ହଁ ସେ ଘରେ ଅଛି ଘରେ ସଖିକ କଲ ତାାର ଆଉଶ୍ୟତ ପରେ ମଡି ହୁଁ ଫିଫା ୱାର୍ଲଡ କପ ଚାଲିଛି ମା
ହଁ ଚାଲିଛି ଆପଣ ଦେଖୁଛନ୍ତି ଆପଣ କୋଉ ଟିମ୍କୁୁ ସପୋର୍ଟ କରୁଛନ୍ତି।
ସେଟା ଟିକେ କଥାବାର୍ତ୍ ଠିକ ନହଁ ମୁଁ କହିଲି କି ଆମର ଟିକେ ଏପଟେ ହଟସ୍ପଟ ନେଇଯିବ ତ ସେ ଯୁ ଦାଟା ସ୍ଲୋ
ଓହୋ ଆମେ ବି ଆମେ ବି ଆମର ଟିକେ ଡାଟା ସରିଗଲା ତ ଆମେ ବି ସେମତି ପାପୋର୍ଟ ନେଇ କଥାବାର୍ତା କରୁଛୁ।
ହ ଆମ ହଁ ଆମର ଗାାରଟା ରାତିରେ ସରିଲାଣି କାଲି ରାତିରେ ସରିଲାଣି ଆମର ଟିକେ ବହୁତ ଉଚ୍ଚ କାମ ଇମ୍ପୋର୍ଟାଣ୍ଟ କାମ ଅ ରାତି ବାରଟା କରୁଛୁ ତ ସେ କାମ କରୁ ଟିକେ ସେ କାମ କଲା ପରେ। ଗ୍ରାମହୁ ଶାନ୍ତି ମ ଆ ତାପରେ ତାପ ଦିନ ସକାଳେ ଆମେ ରଠ ଆ ରୁଟି ମିଓ ନିିଜ ଖାଉ ଆଉ ହ ହଁ ଖଲିପ ହଁ ହଁ ତାହେଲେ ଯିବି ନିଶ୍ଚୟ ଯିବୁ କହିଁ ଯିବୁ ଆମ ନା ଚାଲିୁଛି ଡିପ୍ଲୋମା ଚାଲଛି।
କ କହିଲେ?
ଡିପ୍ଲୋମା ମୁଁ କରିଛି ମହସ
ଓହୋ ମହର୍ଷରେ ଡିପ୍ଲୋମା ଅଛି।
ହଁ ହଁ ସେ ଗୋଟେ ସାଇଟ ଥିଲା ମୋ ପାଇଁ
ଓହୋ ମୋର ଟିକେ ମନେ ପାରୁନି ତଉ ମୁଁ କିଛି ହଁ ମୁଁ ଟିକେ ଆଇଟି ରେ ପଢୁଛି ତ ମୁଁ ଏତେ ଆଉ ଧ୍ୟାନ ନାହିଁ କୋଉଠି କଣ ଅଛି ତ
ଆଛା ଆଚ୍ଛା ବିଜୁିଲ ବିଜିଲ ନାଇ ପେ କର ହଁ ଆଜ୍ଞା ଆଜ୍ଞା। ଆଉ ଆପଣର କଣ ଆପଣ କଣ କଣ ଖାଇଛନ୍ତି କଣ ଆଜି
ନାଇଁ ସକାଳେ ସେମିତି କଣ ଟିକେ ଦହିବରା ଖାଇଦେଇଥିଲି ଆଉ ଖରା ବେଳେ ତ କଣ ଆଜି ଟିକେ ପ୍ଲାନ୍ ହ ଟିକେ ବିରିୟାନୀ ଖାଇବାରେ ବିରିୟାନୀ ଖାଇଦେଲୁ ଆଉ। ବିରିୟାନୀ ସେମିତି ଏ ବିରିୟାନୀ ବି ଭଲ ଟେଷ୍ଟ ନଥିଲା ବୋଲି ଘରକୁ ଆସିିକି ଭାତ ଡାଲମା ଖାଇ ଦେଇଥିଲି ଆଉ।
ଆଚ୍ଛା ଆଚ୍ଛା ବୁଝିଗଲି
ଏବେ ଟିକେ ଯୋଉ ରେଟ ବଢିଯାଇନି କି ସବୁ ତକ ସେ ଯୋଉ ଟିକେ ପରିମାଣ କମେଇ ଦଉଛନ୍ତି ତ ଦବାର
ହଁ ସବୁଥର ରେ ସମସ୍ତେ ନିଜେ ନିଜେ ଲାଭ ଦେଇ
ହଁ ଲାଭ ରଖୁଛନ୍ତି ଆଉ କଣ କରିବା
ଆଜ୍ଞା ଆଜ୍ଞା ହଁ ଆଉ ଆପଣ କଣ କହୁଛନ୍ତି
କଣ ଗୋଟେ କଲି ଗୋଟେ କଣ ଅସୁବିଧା ହେଇଥିଲା ମୁଁ ଶୁଣିବା ପାଇଁଥିଲି ଆପଣଙ୍କ ଘର ପାଖରେ ହଁ ହଁ ହଁ କଣ ଗୋଟେ ଦୋକାନଟାରେ କଣ ଗୋଟେ ଚୋରି ଚାରି ହେଇଥିଲା କଣ ଗୋଟେ ଶୁଣିବାକୁ ପାଇଥିଲି ମୁଁ
ହଁ ହଁ ହଁ ବୁଝିଲି ବୁଝିଲି ସିଏ ମାନେ ଆମ ଘର ଆଗରେ ଦୋକାନ ତାର ଦି ତିନିଟା ଚୋରି ହେଇଥିଲା। ସେ ସେଲୁନ୍ ପାଖ ସେଲୁନ ପାଖର ପାଖ ଦୋକାନଟା ଜଣେ କିଏ ଗୋଟେ ଛିଡ଼ା ହେଇକି ଫୋନ ଲଗୋଉଥିଲା ଆଉ ଗୋଟେ ଦି ଜଣ ବାଇକ ରେ ଆସିକି ଫୋନ ଟା ନେଇ
ହଁ ସେ କଣ ସେ କେସରେ କଣ ଧରା ପଡ଼ିଲାଣି ଚୋର
କେଜାଣି ଜଣା ନାହିଁ ସେ କ୍ୟାମେରା ଦେଖା ଚାଲିଛି। ହାଜୋ ନାଇଁ ଏଇ ଟପିକରେ ଏଠି କଥା ହେଇ ହବନି। ହଁ ଆମର ଟୋଟାଲ୍ ସାତଟା କ୍ୟାମେରା ଲାଗିଛି।
ଓହୋ ହଁ ଆପଣ ଚେକ୍ କରୁନାହାନ୍ତି? ଆପଣ ଯଦି ଧରେଇଦେବେ ପୋଲିସ୍ ତରଫରୁ ଆପଣଙ୍କୁ ପୁରସ୍କାର ମିଳିବ।
ହଁ ହଁ ଆମର ବି ଚେକ୍ କରାହେଇଛି କିନ୍ତୁ ଆମର କ୍ୟାମେରାରେ ସେ ରେଞ୍ଜ୍ ଏଡିକି ବେଶୀ ଆସୁନି। ଗଛ ଗୋଟେ ରହିଯାଇଛି ମଝିରେ। ଖାଲି ବାସ୍ ଆସୁଛନ୍ତି ବାଇକ୍ ରେ ଦି ଟା ଲୋକ ଖାଲି ଦେଖାଯାଉଛନ୍ତି ଆଉ କିଛି ନୁହଁ।
ଓହୋ କୋଉ ବାଇକ୍ କଣ ଯେ କେମିତି ଜଣା ପଡୁଛି କି?
ନାଇଁ ସେମିତି କିଛି ଜଣା ନାହିଁ।
ହୁଁ ହଁ ସେଇଟା କଣ ସ୍ପୋର୍ଟସ ବାଇକି ନା କୋଉ ବାଇକି ନା ପ୍ଲେଣ୍ଡର୍।
ନାଇଁ ନାଇଁ ବାଇକ୍ ସେମିତି ସ୍ପୋର୍ଟସ ବାଇକ୍ ଟାଇପର କିଛି ଗୋଟେ
ଓ ସେଇଥିପାଇଁ ଜଲଦି ଚୋରି କରି ପଳେଇଛନ୍ତି ଆଉ।
ହଁ ସେଇ କଥା।
ଆଁ ଏବେ ଆଜିକାଲି ରାଜଧାନୀରେ ଚୋର ସଂଖ୍ୟା ବହୁତ ବଢିଗଲେଣି।
ହଁ ହଁ ନାଇଁ ମୁଁ କହୁଛି ଏଇ ଟପିକ୍ ରେ କଥା ହବାଟା ଠିକ ନୁହଁ ଆମେ ଅଲଗା ଟପିକ୍ ରେ କଥା ହବା। ଆଉ ଆପଣ ହଁ ହଁ ବହୁ ତିଲି ଆପଣ ପାଖରେ ହାତ ଘଣ୍ଟା ଅଛି?
ହାତ ଘଣ୍ଟା ନା ନା ନା କାନ୍ଥରେ ଯାହା ଘଣ୍ଟା ଅଛି ସେତିକି। ହାତଘଣ୍ଟା ପାଇଁ କିଛିଟା ଅସୁବିଧା ହଉଛି ତ ସେଥିପାଇଁ ଆମର ନାହିଁ ହାତଘଣ୍ଟା।
ନାଇଁ ଆମ ପାଖରେ କାନ୍ଥଘଣ୍ଟା ଅଛି ଯୋଉଟା ଆମେ ହାତଘଣ୍ଟା କରି ଦୋଉଛୁ।
ହଁ ହଁ ଆପଣ ବି ସେଇଭଳିଆ ଆମର ବି ସେଇଭଳିଆ ଟିକେ ଭାବି ନିଅନ୍ତୁ ଆଉ।
କାଲି ଗୋଟେ ମିତ୍ରଙ୍କର ଜନ୍ମଦିନ ଅଛି ସେଇ ସାଢ଼େ ଛଅଟା ସାତଟାରେ। ଆମକୁ ଇନଭିଟେସନ ଆସିଛି ଆମକୁ ଯିବାର ଅଛି କାଲି କ୍ୟାଫେ ଯିବାର ଅଛି।
ହଁ ଆପଣ କ୍ୟାଫେ ଯିବେ କାଲି?
ହଁ କ୍ୟାଫେ ଯିବୁ ଆପଣ ତାକୁ ଚିହ୍ନିଥିବେ ମେ ବି। ଦେଖିଥିବେ ଯୋଉ ଓମର ଓମର କି ଅଙ୍କିତାର ଯୋଉ ବଡ୍ ଟେ ଯୋଉ ଆସିଥିଲେ ଗୋଟେ ସାର୍ଥକ ଭାଇ ବିଲୋ ଅଡିଟେଡ୍ ଆସିଥିଲେ
ଓହୋ ମୁଁ ଧ୍ୟାନ ଦେଇନାହିଁ ମୁଁ ମ ନେ ନାହିଁ କିଏ ବୋଲି ହୁଁ।
ମୁଁ କାଲି ତା ବିଷୟରେ କହିଦେବି ତାଙ୍କର ତ କାଲି ଜନ୍ମଦିନ ଅଛି ତ ଯିବାର ଅଛି। ଠିକ ଅଛି ଆମେ ଏବେ ଟିକେ କଲ୍ ରଖୁଛୁ। ହଁ ଆମର ଟିକେ କାମ ଅଛି ହଁ ହଁ ବୁଝିଲି। କୁହନ୍ତୁ ହଁ କଣ କହୁଥୁଲୁ ଠିକ୍ ଅଛି। ଆଛା ହଁ ନ ବିଜିଲି ବିଜିଲି ଆଉଚି ନହେ ପରେ ନେହେଲେ କଥା ହେବା ଆଉ।
ହଁ ହଉ ଠିକ୍ ଅଛି ଠିକ୍ ଅଛି ରଖୁଛି ହଁ ରଖୁଛି। ହଏ ହୁଁ ହୁଁ।